ହ୍ୟାଲୋ ବନ୍ଧୁ ଶୁଭ ସନ୍ଧ୍ୟା କୁହନ୍ତୁ କଣ କରୁଛନ୍ତି।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଆପଣ କଣ କରୁଛନ୍ତି।
ହଁ ମୁଁ ତ ଏଇଠି ବସିଥିଲି, ଆପଣ ଏମିତି ହଠାତ୍ କଲ ମାରିଲେ ମୁଁ ଦେଖି ଅତ୍ୟନ୍ତ ଖୁସି ହେଲି, ମୋର ପ୍ରିୟ ବନ୍ଧୁ ଏତେ ଦିନ ପରେ ଆମକୁ କଲ୍ କରିଛନ୍ତି।
ଆରେ ଆରେ ଯାହା ହଉ ଆପଣ ମାନେ କେମିତି ଖୁସି ହେଇଛନ୍ତି, ମୁଁ ଭାବି ଆପଣ ଅଶୈଜଚକିତ ହେଇଗଲେ ମୁଁ କଲ କରିଛି ବୋଲି।
ହଁ ଆପଣ ଯେତେ ଦିନ ପରେ କଲ୍ କରିୁଛନ୍ତି ତ ଆପଣ ଭଳିଆ ଭାଇ ଏତେ ବଡ ଲୋକ ଭାଇ ଆପଣ ଆମକୁ କଲ୍ କରିଛନ୍ତି ତ ସେଥିପାଇଁ
ଆରେ ନା ନା ମୁଁ କି ବଡ ଲୋକ ଆପଣ ଇଏ କି ପ୍ରକାର କଥାବାର୍ତ୍ତା କରୁଛନ୍ତି ଆମେ ବଡ ଲୋକ କେଉଁ ଦିନ ଠୁହେଲୁ
ହଉ ସେ ଛାଡନ୍ତୁ ଆପଣ କୁହନ୍ତୁ କଣ ଖାଦ୍ୟ ପାନ କିଛି କଣ ଗ୍ରହଣ କଲେଣି
ନା ଖାଦ୍ୟ ପେୟ ଏବେ କିଛି ଗ୍ରହଣ ଏ ପର୍ଯ୍ୟନ୍ତ କରି ନାହୁଁ କଥାହ କଣ କି ଆମେ କିଛି ମାନେ ମାନେ ଜିନିଷ ଟିକେ ମଗେଇଥିଲୁ ଖାଇବା ପାଇଁ ତେଣୁ ସେଇ ସବୁ କୁ ଏବେ ଖାଇବାକୁ ପାଇଁ ଆମେ ମଗେଇଛୁ ତ ଲୋକ ଆସିନାହାନ୍ତି ତ ଲୋକ ଆସିଲେ ଯାଇକି ଆମେ ତାଙ୍କଠୁ ଆଣି ଖାଇବୁ ଆଉ।
ବା ଖୁବ ଭଲ କଥା ଆପଣ ତ ଆପଣଙ୍କ ଘର ଲୋକ ମଗେଇ ଆପଣଙ୍କ ଘରୁ ବୋଧେ କିଏ ଆସିଥିବେ ଆପଣଙ୍କ ଖାସ ଲୋକ ନହେଲେ ଆପଣଙ୍କ ଘର ଲୋକ କିଏ ଅନ୍ୟ କୌଣସି ଆସିଥିବେ ପରିବାରର ତ ସେଥିପାଇଁ ଆପଣ ବୋଧେ ବାହାରୁ ମଗେଇଛନ୍ତି ଆଉ।
ଥିଲେ ତ ତାଙ୍କରି ପାଇଁ କିଛି ଅର୍ଡର କରିଦଲୁ ଆମେ ଭାବିଲୁ କି କଣ ଏକା ଖାଇଲେ କଣ ଭଲ ଲାଗିବ ସାଙ୍ଗମାନୋନ ସବୁ ମିଶିକରି ମାନେ ମଜାମସ୍ତି କଲେ ଟିକେ ଭଲ ଲାଗନ୍ତା।
ହଉ ହଉ ଖାଆନ୍ତୁ ଏବେ ଆପଣ କୁହନ୍ତୁ ଆପଣଙ୍କ ଗୋଟେ ବର୍ଷା ହେଉଛି କି?
ହଁ ବର୍ଷା କଥାରୁ ମନେ ପଡିଲା ଆମର ଏପଟେ ଭୀଷଣ ବର୍ଷା ଯେ କୁହନ୍ତୁନି ମାନେ ଏତେ ବର୍ଷାରେ କେମିତି ଆମେ ଭାବୁଛେ ଏଠେ ରହିବୁ ଏତେ ମାନେ ସବୁଆଡେ ପାଣି ତ ଜାମ୍ ହେଇଯାଉଛି ଏବଂ ଦିନକୁ ଦିନ ବର୍ଷା ମଧ୍ୟ ବଢିବାରେ ଲାଗିଛି ବର୍ଷା ହେଲେ କମନ୍ତା ଟିକେ ହେଲେ ବର୍ଷା ତ କମୁନାହିଁ ଏପଟେ ଚାଷୀ ମାନେ ଯୋଉମାନେ ସବୁ ଅଛନ୍ତି ତାଙ୍କର ମଧ୍ୟ ବହୁତ ମାନେ କ୍ଷତିଗ୍ରସ୍ତ ସେମାନେ ହଉଛନ୍ତି ଏଇ ବର୍ଷା ଟ ପାଇଁ ବର୍ଷା ଯଦି ହଉଛି ବହୁତ ଜୋରରେ ହଉଛି ଯଦି ହଉନି ଜମାରୁ ହଉନି।
ଆପଣ ବୋଧେ ଗଡାଣିଆ ଅଞ୍ଚଳ ପଟେ ଅଛନ୍ତି ଆପଣଙ୍କ ଘର ସେଥିପାଇଁ ବଧେ ଆପଣଙ୍କ ପଟେ ପାଣି ଜାମ୍ ରହୁଛି ନହେଲେ ଆମ ପଟେ ବର୍ଷା ତ ହେଉଛି ହଉଛି କିନ୍ତୁ ସାଙ୍ଗରେ ଯେହେତୁ ପବନ ବହୁତ। ବହୁ ମାତ୍ରାରେ ବସୁଛି ତ ଗଛ ବୂଦା ଏଠି ଭାଙ୍ଗି ଯାଉଛି ଯାହା ଫଳରେ ଅନ୍ୟ କ୍ଷୟକ୍ଷତି ହେଉଛି।
ଓହୋ ତ ଆମେ ତ ଗଡ଼ାଣିଆ ଜାଗାରେ ହିଁ ଅଛୁ ସେଥିପାଇଁେ ପାଣି ଜମା ହେଇଯାଉଛି ଏଠାରେ ସେଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ଆମକୁ ପଡୁଅଛି କିଛି କଥା ନାହିଁ ଦେଖାଯାଉ କଣ ହଉଛି ଆମ ସହ କଣ ନାହିଁ।
ତାହେଲେ ତ ଆପଣଙ୍କର ଯିବା ଆସିବାରେ ବହୁତ ସମସ୍ୟା ହେଉଥିବ।
ନା ଯିବା ଆସିବାରେ ଅତ୍ୟନ୍ତ କହିବାକୁ ଗଲେ ଏତେ ସମସ୍ୟା କିଛି ହେଉନାହିଁ କାରଣ ଆମର କଣ କହିଲେ ମାନେ ପାଣି ସମସ୍ୟା ତ ରହୁଛି ମାନେ ପାଣି ଯିବା ଆସିବା ଅସୁବିଧା ରହୁଛି କିନ୍ତୁ ତାହା କିଛି ସମୟ ପାଇଁ ମଧ୍ୟ ରହୁଛି ବେଶୀ ସମୟ ପାଇଁ ରହୁନି ଆଉ ଖାଲି ଯାହା ବଡ ବଡ କାର ଗୁଡିକ ଯେତେବେଳେ ସବୁ ଯାଉଛି ସେଇ ଟାଇମ ରେ କିଛିଟା ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରଣ ସେମାନୋନେ କାର ଗଲା ବେଳକୁ କିଛିଟା ଲୋକଙ୍କ ଉପରେ ପାଣି ଛିଟକା ପଡୁଛି ଏବଂ ସେମାନେ ଓଦା ହେଇଯାଉଛନ୍ତି।
ହଁ ତା ବି ଠିକ କଥା ଆମ ଗୋଟେ କିନ୍ତୁ ଯେହେତୁ ପବନ ମାତ୍ର ଅତ୍ୟଧିକ ତ ବର୍ଷା ହେଲେ କାଲି ଚଳିବ କିନ୍ତୁ ଅ ପବନ ଯେହେତୁ ଅଧିକ ମାତ୍ରାରେ ହଉଛି ତ ବହୁତ ଜାଗାରେ ମଧ୍ୟ ଗଛ ଭାଙ୍ଗି ଯାଉଛି ଆଉ କିଛି ଲୋକଙ୍କ ଘର ଉପରେ ପଡି ମଧ୍ୟ ସେମାନେ କ୍ଷତିଗ୍ରସ୍ତ ହେଉଛନ୍ତି।
ହଁ ପରା ଆଉ କଣ ବା କରିହବ ମୁଁ ଭାବୁଥିଲି କି ଏବେ ମୋର ଗୋଟେ ସାଙ୍ଗକୁ ଭାବୁଥିଲି ମୋ ସାଙ୍ଗ ଯିଏ ଆସିଛି ତାର ଗୋଟେ ଯାନ ତ ଅଛି ଆମ ଘର ପାଖରେ ମୁଁ ଭାବୁଥିଲି ତାକୁ ଯାଇକି ଆପଣଙ୍କ କଲ ପରେ ଟିକେ ପଠେଇବି ଟିକେ ଥଣ୍ଡା ଆଣିକି ଆସିବ ବୋଲି କାରଣ ଆମେ ଥଣ୍ଡା ଜଲଦି ଜଲ୍ଦିରେ ଆମେ ଥଣ୍ଡା ମଗେଇବାକୁ ଭୁଲି ଯାଇଛୁ
ହଁ ହଉ ନିଶ୍ଚିନ୍ତ ନିଶ୍ଚିନ୍ତ ତାଙ୍କ ଜାନ ନାହିଁ ନିଶ୍ଚିନ୍ତ ଆମେ ଆପଣ ଆଉ ତାଙ୍କ ମିତ୍ର ଯାଇପାରିବେ
ହଁ ନାଇଁ ଆମେ ଦି ଜଣ ଯାଇପାରୁନହୁ କାରଣ ସେଥିରେ ଗୋଟାଏ ସିଟ୍ ନା ତେଣୁ ଆମେ ସେ ନିଜେ ଯିବେ ନହେଲେ ମୁଁ ଯାଇ ଆଣପାରି ଆଉ
ନହେଲେ ନାଇଁ ନହେଲେ ଆପଣ ଦୁଇ ଜଣ ମିଶିକି ଯିବେ ଚାଲି ଚାଲି କଣ ଅଛି ଚାଲିବାଟା ବି ଭଲ ସନ୍ଧ୍ୟା ସମୟରେ ଚାଲନ୍ତୁ ଆଉ ବିଭିନ୍ନ ଜିନିଷ ଦେଖନ୍ତୁ କଣ ଅଛି
ହଁ ଚାଲିବାଟା ତ ବେଶ ଆପଣ ସତଥା କହୁଛନ୍ତି କିନ୍ତୁ ଆମେ ଯଦି ଚାଲିକି ଯଦି ଆମେ ପଳେଇବୁ ତେବେ ଯିଏ ଦବାକୁ ଆସିବେ ସିଏ ପୁଣି ଆମକୁ ଅପେକ୍ଷା କରି ରହିଯିବେ ନା ତେଣୁ ସେଥିପାଇଁ ଟିକେ ଅସୁବିଧାର ସମ୍ମୁଖୀନ ହବାକୁ ପଡିପାରେ
ନାଇଁ ସେମିତି କିଛି ହେବନହିଁ ଆପଣ ତ ମଗନ୍ତୁ ଚାଲେ ବି କିଛି ସମୟ ମଧ୍ୟ ଲାଗିବ ସିଏ ଆସିବା ଭିତରେ ଆପଣ ପଳେଇ ଆସିଥିବେ ଯଦି ଆପଣ ଘର ପାଖରେ ଥିବ ଛାଡନ୍ତୁ ସିଏ ତ ଆସିବ ଆଉ ଆପଣ କୁହ ଥାଉ କି
ହଁ ଆଉ କଣ କୁହାବା ଆଉ ଆମର ତ ଗୋଟେ ଗୋଟେ ବନ୍ଧୁ ଅଛନ୍ତି ତାଙ୍କ ସହ ମୁଁ ଯାଇଥିଲି ଗୋଟେ ଭିଡିଓ ପାଇଁ କରିବାକୁ ଯାଇଥିଲି ତାଙ୍କ ସହ କହିବାକୁ ଗଲେ ଏତେ ମଧ୍ୟ ଗଲା ନାହିଁ ମାନେ ଦର୍ଶକ ଏତେ ମଧ୍ୟ ଦେଖିଲା ନାହିଁ କିନ୍ତୁ ଯେତିକି ଦେଖିଛନ୍ତି ସେମାନେ ବହୁତ ଖୁସି ହୋଇଛନ୍ତି ଏବଂ ଆମକୁ ମଧ୍ୟ ପ୍ରୋତ୍ସାହନ ମଧ୍ୟ ଦେଇଛନ୍ତି
ହଁ ଆପଣ ଲାଗି ରୁହନ୍ତୁ ଆପଣ ବହୁତ ଜଲଦି ଆପଣଙ୍କ କାମରେ ସଫଳ ହେବେ ଆମେ ବି ଲାଗି ରହିଛୁ ଆମ କାମରେ କିନ୍ତୁ ଆମର ଟିକେ ସମୟ ଖରାପ ଚାଲିଛି ଛାଡନ୍ତୁ ଆପଣ ଆପଣଙ୍କ କାମ ପ୍ରତି ଧ୍ୟାନ ଦିଅନ୍ତୁ ଆପଣ ଏମିତି ପ୍ରସାରିତ କରନ୍ତୁ ଚଳଚିତ୍ର ଏମିତି ସବୁ କାମ କରନ୍ତୁ ଭଲ ଭଲ ହେବ ଆଉ
ହଁ ଆଉ କାରଣ କାଲି ଜାଣିଛନ୍ତି କାଲି ମୁଁ ଶୋଇଲା ବେଳେ ରାତିରେ ଗୋଟେ ମାନେ ଗୋଟେ ଝରକା ଝରକା ପାଖରେ ମୁଁ ଶୋଇଥିଲି ଏବଂ ଗୋଟେ ବେଙ୍ଗଟି ଆସି ଏତେ ଜୋରରେ ବୋବାଇ ଦେେଲା ଯେ ମୁଁ ମାନେ ଡରି ପଡ଼ିଲି ଏବଂ ମୋ ହାତରୁ ଫୋନ୍ଟି ମଧ୍ୟ ଗୋଟେ ଖସି ପଡ଼ିଲା
ଆରେ ବା ଆପଣ ଗୋଟେ ସାମାନ୍ୟ ବେଙ୍ଗ ଶବ୍ଦ ଶୁଣି ଡରି ଯାଉଛନ୍ତି ଆପଣ ତ ବହୁତ ଖୁବ ଡରକୁରା ଲୋକ ମତେ ଜଣା ପଡୁଛି
ଆରେ ନା ନା ଡର କୁରା ନୁହେଁ ଆଉ ଆପଣ ଯଦି ସେ ସମୟରେ ମଧ୍ୟ ଆପଣ ବି ଥାନ୍ତା ଆପଣ ମଧ୍ୟ ଡରି ଯାଇଥାନ୍ତେ କାରଣ କଥା କଣ ଜାଣିଛନ୍ତି କି କାରଣ ସେ ସମୟରେ ପ୍ରାୟ ରାତି ଗୋଟେ ର ଦିଇଟା ହୋଇଥିଲା ଏବଂ ରାତି ଗୋଟେ ଦିଇଟାରେ ଆମେ ଏ ଆମେ ଯେଉଁ ଆମେ କଣ ଏକୁଟିଆ ଲୋକ ଆପଣ ଜାଣିଥିବେ କି ଆପଣ ମା ମମନ ମନ ଭାବନାରେ କଣ କଣ ଚାଲିଥାଏ ସେ ସମୟରେ ଆଉ ସେ ସମୟରେ ଗୋଟିଏ କାଗଜ ପଡିଗଲେ ଶବ୍ଦ ହେଲେ ମତେ ଡର ଲାଗେ ଇଏ ତ ବେଙ୍ଗ ବୋପେଇ ଦେଲା ଆମ ଆମ ପାଖରେ।
ହଁ ତା ବି ସତ କଥା ଆପଣ ତ ବେଙ୍ଗ ଦେଖି ଡରି ଯାଉଛନ୍ତି ଆଉ ସାପ ହେଲେ ତ ଆପଣ ଆଉ କୋଉଠି ଚଢିଯିବେ,
ନା ନା ତାହା ତ ମୁଁ ନିଜେ ଗଟେ ଆପଣ ଜାଣିଛନ୍ତି ହଁ ହଁ ହଁ,
ହଁ ତା ବି ଠିକ କଥା ଆପଣ ଯେହେତୁ ଆପଣେ ଧାନ ରଖୁଥିବେ ଆପଣ ଯେତେ ସବୁ କାମ କରୁଛନ୍ତି ଆପଣ ବି ଧାନ ରଖୁଥିବେ କେତେବେଳେ କଣ କରିବା କଥା।
ହଁ ହଁ ନିଶ୍ଚୟ ମୁଁ ତ ଧ୍ୟାନ ରଖ ହଉ ଅଛି ଏବଂ ବେଙ୍ଗ କଥାରୁ ମନେ ପଡ଼ିଲା ମତେ ତ ଲାଗୁଛି ମୁଁ ନି ନିିଜା ଅଟେ ହାତଡ଼ି ଅଟେ ମୁଁ,
କେମିତି ଆପଣ ସେ ବିଷୟରେ କୁହନ୍ତୁ ନାହିଁ ସିଏ ତ ଛାଡ଼ୁ ସିଏ ତ ଚଳଚିତ୍ର କଥା ଆପଣ ତ ଅଶଳୀରେ ଡରିଗଲେ,
ହଁ ତାହା ମଧ୍ୟ ସତ କଥା ଆଉ କଣ କରିହବ ମୁଁ କହିବାକୁ ଗଲେ ଏମିତି ଡରେ ନାହିଁ କିନ୍ତୁ ସେଦିନ ମାନେ କାଲି ହିଁ ସେ କେବଳ ଡରିଯାଏ ଏବେ ମତେ ଆଣିକି ଆପଣ ଧରେଇଦେଲେ ମଧ୍ୟ ମୁଁ ଡରିବି ନାହିଁ।
ଆପଣ ଏମିତି କଥା କୁହନ୍ତୁନି ମତେ ଆପଣଙ୍କ କଥା ଶୁଣିିକି ବେଶ ହସ ଲାଗିଛି ଆପଣ ଖୁବ ଡରୁଗରୁ ଟାଇମ୍ ରେ ଆମେ ଜଣା ପଡ଼ୁଛି ଆପଣ ଯେତେ ମିଛ କଥା କହିଲେ ବି ସତ ଧରା ପଡିଯାଉଛି।
ହଁ ହଁ ହଁ ଆ ଆପଣ ତ ଜାଣିଛନ୍ତି ମୁଁ ଠିଆ ହବା ବାଲା କମେଡି ଲୋକ ତେଣୁ ମୋ ମୋର୍ କଥାବାର୍ତ୍ତା ରୁ ହିଁ କମେଡ଼ି ଭାଡ୍
ବୁଝି ପାରିଥିଲେ
ହଁ ଆମ ଆପଣଙ୍କ କଥା ଶୁଣି ଟିକେ ହସ ଲାଗୁଛି ତ ଆମେ ହସିବାରେ ବ୍ୟସ୍ତ ହୋଇଯାଇଥିଲି।
ହଁ ମୁଁ ହଉଛି ସମୟ ଭାଇଙ୍କ ଛୋଟ ଭାଇ ତେଣୁ ମତେ ମୁଁ ତ ହସେଇବା ତ ମୋର ଧର୍ମ,
ହଁ ତା ବି ସତକଥା ଆପଣ ଯେହେତୁ ଆ ସମୟ ଅନୁସାରେ ଚାଲୁଛନ୍ତି ଚଲାବୁଲା କରୁଛନ୍ତି ତ ସମୟକୁ ଦେଖିବି କାର୍ଯ୍ୟ ନିର୍ଦ୍ଧାରଣ କଲେ ଭଲ କଥା।
ହଁ ସିଏ ଯେପରି ସମୟ ରହିନା ମୁଁ ସେମିତି ସମୟ ରଣା
ବୋଲି ଛାଡ଼ ସେ ତାଙ୍କ ନାମ ଯାହା ନାମ ଯାହା ଆପଣ କୁହନ୍ତୁ କଣ ଏବେ କରୁଛନ୍ତି।
ମୁଁ ଏବେ ଆସିଥିଲି ଗୋଟେ ବାହାରକୁ ଆସିଥିଲି ଗୋଟେ ଗାଡି କିଣିବି ବୋଲି ଗୋଟେ ନୂଆ ଯାନ କିଣିବି କାରଣ ତାହା ମତେ ଯେପରି କଲେଜ୍ ଯିବା ଆସିବାର ସୁବିଧା କରିହବ ସେଥିପାଇଁ ଗୋଟେ ଯାନ ଦେଖିବାକୁ ଆସିଥିଲି ପୁଣି ତାହା ବହୁତ ମାନେ ଟିକେ ଆମର ଏତେ ବି ଅର୍ଥ ବାଲା ନୁହେଁ କିଛି, କମ୍ ଅର୍ଥର ହିଁ ନେବାକୁ ଆସିଥିଲୁ ଆମେ,
ଆପଣ କାହିଁକି ଏତେ ମିଛ କଥା କେହୁଛନ୍ତି ଆପଣ କହିଲେ ବା ଏବେ ଆପ୍ ଆପଣଙ୍କ ସାଙ୍ଗଙ୍କୁ ଦଇ ଯାନରେ ତାଙ୍କର ଯିବେ ଆଣିବାକୁ କିଛି ଜିନିଷ ଖାଇବାକୁ ଏବେ ଆପଣ ଗାଡ଼ି ଦେଖିବାକୁ ହଠାତ୍ ପଳାଇଲେ,
ହଁ ହଁ ମୁଁ ଏବେ ଗାଡ଼ି ଦେଖିବାକୁ ମୁଁ ଏଇ ଆସିଛି ମୋର ସାଙ୍ଗର ମୋର ଆସିଛୁ କାରଣ ସେ ଯୋଉ ଆମେ ଯୋଉଥିରେ ଆମେ ମାନେ ଆମେ ଅର୍ଡର ଦେଇଥିଲୁ ତାଙ୍କର ତାଙ୍କର କହିଛନ୍ତି କି ଆଉ ଟିକେ ଡେରି ହେଇପାରେ ଆମେ ସେଥିପାଇଁ ଭାବିଲୁ ଆମ ଘର ପାଖରେ ତ ଦୋକାନଟିଏ ତେଣୁ ଆମେ ଯାଇକି ସେଠି ଟିକେ ଦେଖିଦକି ପଳେଇ ଆସିବା ଆଉ ତସ୍ ସେତିକି ମଧ୍ୟରେ ଆମ ଅର୍ଡର ଟି ମଧ୍ୟ ଆସିଯାଇଥିବ।
ହଁ ଦେଖନ୍ତୁ ତା ଏବେ ଠିକ କଥା ଯାହା ହେଲେ ବି ଆଜିକାଲି ଯାନ ବି ବହୁତ ଦରକାର ଆଉ ସେ ଲୋକ ବି ଯିଏ ଆଣୁଛନ୍ତି ତାଙ୍କୁ ବି ସମୟ ଦେବା ଦରକାର ଦେଖନ୍ତୁ କଣ କରୁଛନ୍ତି ଆପଣଙ୍କ ଯାହା ଅନୁସାରେ ଆପଣ କରନ୍ତୁ।
ଆଉ ଆପଣ ଆଜି ରାତିରେ ଆଜି ସନ୍ଧ୍ୟାବେଳେ ଆଜି କଣ କରୁଛନ୍ତି।
ମୁଁ ସନ୍ଧ୍ୟାବେଳେ ସେମିତି କିଛି କରିନାହିଁ ମୁଁ ଭାବୁଛି ଆପଣଙ୍କ କଥା ଶୁଣି ମୋର ବି ଖାଦ୍ୟ ବାହାରୁ ମଙ୍ଗେଇ ଖାଇବାର ଇଚ୍ଛା ହେଲାଣି ତ ମୁଁ ସେଇୟା କରିବି ଭାବୁଛି ଆପଣଙ୍କ କଥା ମାନିକି ଆଉ
ଓହୋ ଆପଣ କଣ ମଗେଇବେ ବୋଲି ଭାବିଲେଣି?
ମୁଁ ଭାବିଲେ ସେମିତି କୌଣସି ଖାଦ୍ୟ ପାଉ ରୁଟି ନହେଲେ କୌଣସି ଥଣ୍ଡା ଜିନିଷ ମଗେଇବି ଆଉ
ଓଆହା ବେଶ ଭଲ କଥା। ତେବେ ଆମେ ମଧ୍ୟ ସେଇ ପାଁ ରଟି ଉପରେ ହିଁ କିଛି ମଗେଇଥିଲୁ
ଓହୋ ତା ବେଶ ଭଲ ତ ଆମ ଚିନ୍ତାଧାରା ତ ବହୁତ ମିଶି ଯାଉଛି। ତମର ଅନ କିନ୍ତୁ ଆପଣ ଡରଗୁର ଟାଇପରେ ମାନେ ଯାହାକର୍ ଆରେ ଆରେ ଆପଣ ତ ମଜା କରି ଦେଲେ। ମଜା ନ କଲେ କଣ ଜୀବନଟା ସୁଧ୍ ଚାଲିବ ଜୀବନ ତ ଆଜିକାଲି ମଜା ହେଇଗଲାଣି କେତେବେଳେ କଣ ଜୀବନରେ ହେଇଯାଉଛି କିଛି ଜାଣି ହେଉନାହିଁ।
ହଁ ତା ବି ତ ସତ କଥା କାରଣ ଆମେ ଦେଖୁ ଶନାହାନ୍ତି ଆପଣ ନିଜେ ଆମେ କିପରି ଆମେ ସେତେବେଳେ ଛୋଟବେଳେ ଆମେ ସମୟ ସହ ଖେଳୁଥିଲୁ ଏବେ ସମୟ ଆମ ସହ ଖେଳୁଛି।
ହୁଁ ଛାଡ଼ନ୍ତୁ କଣ କହିବା ଆଉଛି ସମୟ ବିଷୟରେ ଆଉ ଆପଣ କଣ ଏକ ଗୋଲାପ ଗଛ ଲଗେଇଥିଲେ କାଲି ରାତିରେ କହୁଥିଲେ ସେ ଗୋଲାପ ଗଛ ଏବେ କଣ ଅଛି।
ନା ନା ତାହା ଗୋଲାପ ଗଛ ନଥିଲା ତାହା ପୋଦିନା ଗଛ ଥିଲା।
ପୁଦିନା ଗଛ ଆପଣ ପୁଣି ଥରେ ମିଛ କହିଲେ ଆପଣ ବୋଧେ କିଛି ମିଛ କହିବା ଲୋକ ବୋଧେ ଆପଣ କାରେ ରାତିରେ ଆମେ ଗୋଲାପ ଗଛ କହିକି ଏବେ କହୁଛନ୍ତି ପୁଦିନା ଗଛ।
ନା ନା ମୁଁ ତ ଗୋଲାପ ଗଛ ଲଗାଇ ନଥିଲି ବୋଧହୁୁଏ ଆପଣଙ୍କୁ କେହି ମିଥ୍ୟା ପ୍ରସାର କିମ୍ବା ଆପଣଙ୍କୁ କିଛି ଭୁଲ ସୁବିଧା ହେଇପାରେ କିନ୍ତୁ ମୁଁ ଖାଲି ପୋଦିନା ଗଛ ଲଗାଉଥିଲି।
ହଉ ସେ ଛାଡନ୍ତୁ ହୁଏତ କିଛି ହୋଇଥାଇପାରେ ଆପଣ କୁହନ୍ତୁ କେମିତି କଣ ଅଛି ସେ ଗଛଟି ଏବେ।
ହଁ ସେ ଗଛଟି ମୁଁ କାଲି ଲଗେଇଥିଲି ପୋଦିନ ଲଗେଇଥିଲି କା ଯେତେବେଳେ ସେ ଗଛଟି ବଢିବ ସେତେବେଳେ ମୁଁ ଯାଇକି ସେଥିରୁ ମାନେ ଗୁପଚୁପ ପାଇଁ ପାଣି ପ୍ରସ୍ତୁତ କରି ଗୁପଚୁ ଖାଇବ ବୋଲି କିନ୍ତୁ ଯାହା ହଉ ମାନେ ଦୟାରୁ ଗଛଟି ଏବେ ବହୁତ ଭଲ ସୁସ୍ଥ ଅଛି। ଏବଂ ତା ସାଇଟ ରେ ମାନେ ଧନିଆ ପତ୍ର ମଧ୍ୟ ଉଠିଲାଣି।
ହଁ ବେଶ ଭଲ ଖହବା ଆପଣଙ୍କ ସହିତ କଥା ହେଇ ମୁଁ ଜାଣିବ ବି ପାରିଲିନି କେତେବେଳେ ମୋ ଖାଇବା ମଧ୍ୟ ଆସିଗଲାଣି ହଁ ମୁଁ ଯାଉଛି ଖାଇବା ଆଣିକି ଆସୁଛି ଆପଣ ଅପେକ୍ଷା କରନ୍ତୁ ମୁଁ ଆଣି ସାରିଲା ପରେ ଆପଣଙ୍କ ସହିତ କଥା ହେଉଛି ଆଉ।
ଓହୋ ଆପଣ ଆପଣ ଏବେ ଖାଇବା କଣିବାକୁ ଯିବେ ଠିକ୍ ଅଛି ତେବେ ଆପଣ ଯାଆନ୍ତୁ ଖାଇବା କଣିବାକୁ ଯିବେ ମୋର ମଧ୍ୟ ସମୟ ହେଇଗଲାଣି ମୁଁ ମଧ୍ୟ ରଖୁଛି ଠିକ ଅଛି।
ଠିକ ଅଛି।